ହ୍ୟାଲୋ।
ହଁ କହ କଣ କରୁଥୁଲୁ?
ବସିଥିଲି।
ବର୍ଷା ହେଉଛି?
ହୁଁ କାଲିଠୁଁ ହଉଛି।
ଏତ ଲାଇନ ଫାଇନ୍ ଅଛି।
ଲାଇନ କାଲିଠୁ କଟି ଯାଇଛି।
ଭାଇ ଚାର୍ଜ ଅଛି କି ନାହିଁ ବ୍ୟାଟେରୀ ରେ?
ଓଁ ହଁ ମୋର ଚାର୍ଜ ଅଛି ଇନଭର୍ଟର ବେଟିରୀରେ
ଉଁ ହୁଁ ଆଉ ଖିଆ ପିଆ କଣ ଖାଇଛୁ ସକାଳୁ?
ସକାଳେ ଖାଇଥିଲି ଚୁଡାଗୁଣ୍ଡ ଯୋଉଁଥିରେ ପଡିଥିଲା ଚୁଡା ବିଷ ଦୋକାନରୁୁ ଅଣା ହେଇଥିଲା ଚୁଡା ସେଥିରେ ପଡିଥିଲା ଶହେ ଗ୍ରାମ ରୁ କାଢିକିନାଁ ଦଶ ଗ୍ରାମ ଭଳିଆ ଅମ୍ ମୁଲୁ ଅମୁଲ ରେ ପଡିଥିଲା ପାଣି। ପାଣିରେ ପଡିଥିଲା ଚିନି ଚିନି ଉପରେ ପଡିିଥିଲା ଛତୁଆ। ମୋ ବୋଉ ଗୋଳେଇ ଦେଲା ଆଉଁ ପିତ୍ତଳ ଥାଳିରେ ଦେଲା।
ପିତ୍ତଳ ନାଁ ତୋତେ ସୁନା ଥାଳିରେ ଦେଇଥିବ ମମି।
ପିତ୍ତଳରେ ଥୁଆ ହେଇଚି।
ବାପା କେତେବେଳେ ଗଲେ?
ବାପା ଯା ଗଲେ ଆମର ଆଠଟା ବାଜିବାକୁ ଥିଲା ପାଞ୍ଚ ମିନିଟ ଆଉ ସାତଟା ପଞ୍ଚାବନ ରେ ଗଲେ।
କେତେଟା ବେଳକୁ ଏଉଁ ଯୋଉଁ କଣ ଖାଇକିରି ଗଲେ?
ଖାଲି ପଖାଳ ଭେଣ୍ଡି ପଖାଳ ଭେଣ୍ଡି ଚକଟିନା ଖାଇକିନା ଗଲେ।
ଉଁହୁଁ ବାପା ଗଲାବେଳକୁ ବର୍ଷା ହଉଥିଲା?
ହୁଁଉଁ ହଉଥିଲା।
ଉଁ ହୁଁ ସେଇଥିପାଇଁ ଆଜି ଗଲନି କି କଲେଜ?
ଆଁ ସକାଳୁ ଜମା ବର୍ଷା ହଉଚି।
ଉଁ ହୁଁ କଣ କରୁଛୁ?
ପୂଜା କରିବି ନାଏ
ହଁ କହ କଲେଜରେ କଣ ସବୁ କୋର୍ସ ଫୋର୍ସ ସବୁ କଣ ପଢା ହେଲାଣି?
ହାଁ ପଢା ହଉଛି ଆଉଁ।
ତୁ କ୍ଲାସ କରୁଛୁ କି ନାଇଁ?
ନାମ ଏଁ ଏବେ ଏବେ କି କ୍ଲାସ ହଉଚି କଲେଜ ଖୋଲୁ ଖୋଲୁ କି କ୍ଲାସ ହୁଏଁ ମ୍
କଲେଜ ଖୋଲିଲେ କଣ ପଢ଼ା ହଉନି?
ଆଉଁ କଣ?
ଆଉ ଖେଳିବା ପାଇଁ ଯାଉଛୁ ସକାଳ ସଁ ଚାରିଟାବେଳେ?
ହୁଁ
କଉଁଠିକି ଯାଉଛୁ ଏଇ ଫିଲ୍ଡକୁ ନାଁ ଏଇ ଘର ପାଖକୁ
ହେଁ ଘର ପାଖକୁ
ବର୍ଷା ଫର୍ଷା ହେଲେ ଯିବୁନି
ହୁଁ ଶୁଣ ହ୍ୟାଲୋ
ହୁଁ
ଶୁଣୁରେ ସୁଁହଁ ଦୁନିଆର ନୀତି ବି ବଡ ଅଜବ ଏଠିଁ ଅନେକ ସାହାଯ୍ୟର ଗୋଟ ଟିଏ ପ୍ରଶଂସା ମିଳୁ କି ନ ମିଳୁ କିନ୍ତୁ ଗୋଟିଏ ଭୁଲର ଅନେକ ନିନ୍ଦା ନିଶ୍ଚିନ୍ତ ମିଳିବ।
ତୁ ବୁଝୁଛୁ ତ ତୁ ନିଜେ ବୁଝିକିରି ସେମିତି କର।
ଆଉ ଗୋଟେ ଯଦି ତୁମେ ସେତେବେଳେ ହସି ପାରୁଛ ଯେତେବେଳେ ତମେ ପୁରା ଭାଙ୍ଗି ପଡୁଛ ଯଦି ତୁମେ ସେତେବେଳେ ହସି ପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗି ପଡୁଛ ତମେ ମନ ଦେଖ ଦୁନିଆର କୌଣସି ତାକତ ନାହିଁ ତୁମକୁ ହରାଇ ପାରିବ। ଆଉ ଗୋଟେ ହୁଁ
ତୁ ଶୁଣାନି ତୁ ନିଜେ ନିଜେ ବୁଝିକରି ନିଜେ କାର୍ଯ୍ୟରେ ଲଗା।
ହଁ ଆଉ ଗୋଟେ ଜଣେ ବ୍ୟକ୍ତି ନିଜ ଜନ୍ନ ଦ୍ବାର ନୁହଁ ଜଣେ ବ୍ୟକ୍ତି ନିଜ ଜନ୍ମ ଦ୍ଵାରା ନୁହଁ ବରଂ ନିଜ କର୍ମ ଦ୍ଵାରା ହିଁ ମହାନ ହୋଇଥାଏ। ଆଉ ଗୋଟେ ଗୋଟିଏ ଅ ଯୋଗ୍ୟକୁ ଯୋଗ୍ୟ ବନେଇବା ସମ୍ଭବ। ଗୋଟିଏ ଅଯୋଗ୍ୟକୁ ଯୋଗ୍ୟ ବନେଇବା ସମ୍ଭବ କିନ୍ତୁ ଗୋ ଟିଏ ବିଶ୍ଵାସଘାତକ କୁବିଶ୍ଵସ୍ତ ବନେଇବା ଅସମ୍ଭବ। ଆଉ ଯଦି ଆପଣ ଜୀବନରେ କିଛି ପାଇବାକୁ ଚାହୁଁଛନ୍ତି ଯଦି ଆପଣଙ୍କ ଜୀବନରେ କିଛି ପାଇବାକୁ ଚାହୁଁଛନ୍ତି ତେବେ ରାସ୍ତା ପରିବ ର୍ତ୍ତନ କରନ୍ତୁ ନିଜର ଉଦ୍ଦେଶ୍ୟ ନୁହଁ। ହ୍ୟାଲୋ।
ହଁ।
ହଁ ଆଉ ଗୋଟେ ଶୁ
ତୁ ସେସବୁ ମନେ ରଖିକିରି ନିଜେ କାର୍ଯ୍ୟରେ ଲଗା।
ହଁ ଆଉ ଗୋଟେ ଶୁଣ ନିରାଟ ସତ୍ୟର ଗୋଟେ କଥା। ସମସ୍ତ ସମସ୍ତେ ଦୁଃଖ ଦେଇପାରନ୍ତି। ସମସ୍ତେ ଦୁଃଖ ଦେଇପାରନ୍ତି କିନ୍ତୁ ଦୁଃଖ ସହିବାର ସ କ୍ତିସମସ୍ତଙ୍କ ପାଖରେ ନଥାଏ, ସମ ମତେ କନ୍ଦେଇ ପାରନ୍ତି ସମସ୍ତେ କନ୍ଦେଇ ପାରନ୍ତି। କିନ୍ତୁ ହସେଇବାର ଶକ୍ତି ସମସ୍ତଙ୍କର ନଥାଏ। ବନ୍ଧୁତା ସମସ୍ତେ କରିପାରନ୍ତି କିନ୍ତୁ ବନ୍ଧୁତା ତୁଳନା ତୁଳାଇବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ଆଉ କଥା ନାଇଁ। ନିରାଟ ସତ୍ୟ ମିଛ ଏଥିପାଇଁ ବିକ୍ରି ହେଇଯାଏ ମିଛ ଏଥିପାଇଁ ବିକ୍ରି ହୋଇଯାଏ କାରଣ ସତକୁ କିଣିବାର କ୍ଷମତା ସମସ୍ତ ସ୍ତ ଙ୍କ ପାଖରେ ନଥାଏ। ଆଉ ଗୋଟେ। କେହି ଆପଣଙ୍କୁ ବୁଝି ପାରନ୍ତି ନାହିଁ। ଏହି ଆପଣଙ୍କୁ ବୁଝି ପାରନ୍ତି ନାହିଁ। ମନରୁ ଦୁଃଖରେ କରନ୍ତି ନାହିଁ ମନ ଦୁଃଖ କରନ୍ତି ନାହିଁ କାହିଁକି ନା ଭଲ ବହି ଭଲ ମନ ସମସ୍ତେ ପଢ଼ିପାରନ୍ତି ଆଉ ଗଟେ ପୃଥିବୀରେ ଏମିତି କୌଣସି ଲୋକ ନାହିଁ। ପୃଥିବୀରେ ଏମିତି କୌଣସି ଲୋକ କ ନାହିଁ ଯାହାର ସମସ୍ୟା ନାହିଁ ଆଉ ଏମିତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ।
ହୁଁ।
ଆଉ ଗଟେ ମନୁଷ୍ୟ ଜୀବନରେ ସବୁ ଦୁଃଖ ଦୂର କରିଦିଅ ମନୁଷ୍ୟ ଜୀବନରେ ସବୁ ଦୁଃଖ ଦୂର କରିଦେବ ଏହି ଚାରୋଟି ସୁନ୍ଦର ଓଡିଆ ସୁବିଚାର। ସବୁ ଭାବକୁ ବୁଝିବା ପାଇଁ ଶବ୍ଦ ନଥାଏ। ସବୁ ଭାବନାକୁ ବୁଝିବା ପାଇଁ ଶବ୍ଦ ନଥାଏ ସବୁ ଇଚ୍ଛାକୁ ପୁରା କରିବା ପାଇଁ ସମର୍ଥ ଥ ନ ଥାଏ। ସବୁ ଭାବନା କ ବୁଝିବା ପାଇଁ ଶବ୍ଦ ନଥାଏ ସବୁ ଇଚ୍ଛା କୁ ପୁରା କରିବା ପାଇଁ ସମର୍ଥ ଥାଏ ନଥାଏ, ସେଥିପାଇଁ କିଛି ଦୋଷ ନଥାଇ ବେଳେ ବେଳେ ଦୋଷୀ ହେବାକୁ ପଡେ ଆଉ କିଛି ଇଛାକୁ ମାରି ଦେଇ ହସି ବଞ୍ଚିବାକୁ ପଡେ। ଆଉ ଗୋଟେ ଭଗବାନ ସୁନ୍ଦର ମଣିଷ ଜୀବନ ଭଗବାନ ସୁନ୍ଦର ମଣିଷ ଜୀବନ ଦେଇଛନ୍ତି କିଛି କରି ଦେଖେଇବା ପାଇଁ। ଭଗବାନ ସୁନ୍ଦର ମଣିଷ ଜୀବନ ଦେଇଛନ୍ତି କିଛି କରି ଦେଖେଇବାକୁ ପାଇଁ ଏବେଠୁ କିଛି କରି ଦେଖାଅ ନଚେତ୍ ଗାଡି ଗାଡି ରହ
ଫିଟନେସ୍ ସରିଲା ପରେ ଆପଣଙ୍କ ଜୀବନ ସରିଯିବ ପଛେ କିଛି କାମ ଅଧୁରା ରହିଯିବ।
ନାଇଁାଇ
ଆଉ ଆଜିର ଅନୁଚିନ୍ତା ଆଜିର ଅନୁଚିନ୍ତା ଜାଣିଛୁ।
କଣ?
ଜୀବନରେ ଜୀବନରେ ଚାଲୁଥିବା ଖରାପ ସମୟ ଗୋଟିଏ। ଭଲ ଗୁଣ ହଉଛି ଜୀବନରେ ଚାଲିଥିବା ଖରାପ ସମୟର ଗୋ ଟିଏ ଭଲ ହଉଛି ଏହାର ଦୁଃଖ ଏହା ଦୁଃଖ ସିନା ଦିଏ ଏହା ଦୁଃଖ ସିନା ଦଏ କିନ୍ତୁ ଏହା ଦ୍ଵାରା କିଛି ଲୋକଙ୍କର ପ୍ରକୃତ ଚେହେରା ଜଣା ପଡ଼ିଯାଏ।
ଆଉ ଗୋଟେ ସବୁବେଳେ ସବୁ କିିଛି ପାଇବାର ଆଶା ହିଁ ମନୁଷ୍ୟକୁ ଦୁଃଖ ଓ ଅଶାନ୍ତିର ଅନ୍ଧକାର ମଧ୍ୟକୁ ଟାଣି ଦେଇଥାଏ ସବୁବେେଳେ ସବୁ କିଛି ପାଇବାର ଆଶା ହିଁ ମନୁଷ୍ୟକୁ ଦୁଃଖ ଓ ଅଶାନ୍ତିର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ। ତେଣୁ ଈଶ୍ଵର ଯାହା ଦେଇଛନ୍ତି ତେଣୁ ଈଶ୍ୱର ଯାହା ଦେଇଛନ୍ତି। ସେଥିରେ ଖୁସି ହେବା ଆଉ ତେବେ ଯାଇ ଏ ସଂସାର ଶାନ୍ତିରେ ବଞ୍ଚି ହେବ। ଆଉ ସମୟର ସଠିକ ବିନିଯୋଗ ନିଜ ହାତର ହିଁ ଥାଏ। ସମୟର ସଠିକ ବିନିଯୋଗ ନିଜ ହାତରେ ହିଁ ଥାଏ ଆଉ ଗୋ କି ଆଉ ଗୋଟେ କେହି ନିଜର ନାହାନ୍ତି ବିଷୟରେ ଜାଣିଛୁ? କେହି ନିଜର ନାହାନ୍ତି ହ୍ୟାଲୋ
ହଁ କହ
ସ ସତ୍ୟକୁ ସ୍ୱୀକାର କରନ୍ତି ଏଠିରେ ସବୁ ସମ୍ପର୍କ ମିଛ। ସତ୍ୟକୁ ସ୍ୱୀକାର କରନ୍ତୁ। ଏଠିରେ ସବୁ ସମ୍ପର୍କ ମିଛ। ତୁମେ କାହାର କାମରେ ଆସୁଛ ସେଥିପାଇଁ ତୁମକୁ କେହି ଭଲ ପାଆନ୍ତୁ। ତମେ କାହାର କାମରେ ଆସୁଛ। ସେଥିପାଇଁ ତମକୁ କେହି ଭଲ ପାଉଛନ୍ତି ତମେ ଯଦି କେଉଁ କାମରେ ଅଯୋଗ୍ୟ ନୁହଁ ତେବେ ତମକୁ କେହି ଭଲ ପାଇବେ ନାହିଁ। ଏହା ହିଁ ବିରାଟ ସତ୍ୟ କଥା।
ଏବେ ସବୁ ଇଏ ଆସୁଛି ଯୋଉ ଏଇ ଜେନେରେସନ ସେମାନେ ତୁମେ ମାନେ ସବୁ ବୁଝିକିରି ଇଏ କର।
ହୁଁ।
ମୋ ପୁଅ ବସିକରି ସକାଳୁ ସକାଳୁ ନଖାଇ ନ ପିଇକିରି ବସିଛି। କିଛି ଖାଉନି ସକାଳେ ଯେତେ କହିଲି ଖା ଖା ଖା ଖା ଜମା ଖାଇଲାନି। ବସିଛି ତାର।
ତାକୁ ପାଠ ପଢଉନୁ।
ରାତିରୁ ତ ବର୍ଷା ଲାଗିକି ରହିଛି ଏବେ ଜଷ୍ଟ ଟିକେ ଛାଡିଲା। ଯାଉଛି କଣ କରିକିରି ତାକୁ ଖୁଆପିଆ କରାଇବି। କଣ ପାଠ ପଢିବ ପାଠ ତ ପଢିବ ସାରା ଜୀବନ ଆଉ ଦିବର୍ଷରୁ କଣ ପାଠ ପଢିବ?
ହୁଁ।
ବସିଚି ତାର ଆଉ ଲାଇନ୍ ନଥିଲା ଲାଇନ ଏବେ ଆସିଲା।
ଉଁ ହୁଁ।
ଖେଳୁଚି ଟିକେ ଖେଳି ସାରିକରି ଯାଇକିରି ଖାଇବ ଆଉ।
ମମି ଗାଧେଇକିରି ଆସି ସାଇସାଇଲେଣି?
ମମି ଠାକୁର ପୂଜା କରୁଚି ନା କଣ?
କରୁଚି କରିସାଇଲାଣି।
ରୋଷେଇବାସ ସାରିଲାଣି?
ହଁ କରୁଚି ଏଇନା ରୋଷେଇ। କରୁଚି।
ହୁଁ କଣ ଟିକେ ଯାଇକିରି ସକାଳୁ ଧରିକିରି ପଳେଇ ଆସିବୁ ନହେଲେ କୋଉ ଦୋକାନରୁ ଖାଇବା ଜିନିଷ।
ଖାଇନି ଆ ଖାଇ ସାଇସାଇଲୁଣି ବରା ଘୁଗୁନି ହୋଦି ଦୋକାନ
ଉଁ ହୁଁ। ବାପା ଏତେ ସକାଳୁ ଏତେ ଥଣ୍ଡାରେ ପଖାଳ ଖାଇକିରି ଗଲେ?
ହୁଁ।
ହୋଉ ଆଉ ହୋଉ ତାହେଲେ ମୁଁ ରଖୁଚି ଯାଉଚି ପୁଅକୁ ଖୁଏଇବି।
ହୋଉ।